ହ୍ୟାଲୋ। କଣ କରୁଛ? କଥା ହଉନି ହାଲୋ ଆଉ କଣ କରୁଛ ଖାଇସାରିଲଣି?
ହଁ ଖାଇସାରିଲିଣି। ଆଉ ତୁ ଭଲ ଅଛୁ?
ହଁ, ମୁଁ ଭଲ ଅଛି। ଆଉ ରଜ ପାଇଁ କଣ ଚାଲିଛି? କିଣା କିିଣି ସଇିଲାଣି?
ହଁ ରଜ ପାଇଁ କିଣା କିିଣି ସରିଲାଣି।
କଁ କିଣିଚୁ?
କିଣିଛି ଶାଢୀ, ଶାଢୀ ଆଣିଛି। ଆଉ ସବୁ କସ୍ମେଟିକ ଆଣିଛି, ଚୁଡି ଆଣିଛି।
ହଁ। ଆଉ ମେହେନ୍ଦୀ, ନେଲପଲିସ?
ହଁ ସେଗୁଡା ବି ଆଣିଛି।
ରଜପର୍ବ କ କୋଉ ମାସରେ ପଡେ କହନି?
ରଜ ତ ପଡେ ଜ୍ୟେଷ୍ଠ ମାସ ଲାଷ୍ଟରେ ଆଷାଢ ମାସରେ ଆମର ରଜ ଶେଷ ହୁଏ ଆଉ।
ହଁ। କଣ ସବୁ ପିଠାପଣା ଖାଆନ୍ତି ରଜରେ?
ହଁ। ରଜର ମୁଖ୍ୟପିଠା ହଉଛି ପୋଡପିଠା। ଆମ ଓଡିଆମାନଙ୍କର, ହିନ୍ଦୁମାନଙ୍କର ହଉଛି ରଜପର୍ବ ଗୋଟେ ବଡ
ହୁଁ ହଁ ସବୁଠାରୁ ବଡପର୍ବ।
ପାଞ୍ଚଦିନ ଧରି ପାଳନ କରାଯାଏ। ଏଇଟା ମୁଖ୍ୟତଃ ଝିଅମାନେ ବେଶି ସଧବା ସ୍ତ୍ରୀ ବି
ହୁଁ
ଖାଇ ପିଠା ଖାଇକି ବୁଲନ୍ତି ଆଉ।
ବୁଲନ୍ତି ହଁ। ଆଉ ଯୋଉ ପୋ ପୋଡପିଠା କେମିତିହୁଏ କହିଲ କହିଲୁ ଟିକେ? କି
ପୋଡପିଠା କେତେ କୁଆଡେ ତ ଉଁ ବିରି ଆଉ ଚାଉଳ ମିଶେଇକି ପୋଡ଼ ପିଠା କରନ୍ତି ଆଉ କେତେକ ଘରେ ଖାଲି ଚାଉଳରେ ହୁଁ। ଗୁଡ ଦେଇକି ନଡିଆ ଦେଇକି ଜନ୍ତିକି ଛେନା ପୋଡ଼ନ୍ତି ପିଠା କରନ୍ତି ଆମ ଆଡେ ଆମେ କରୁ ଉଁ ବିରି ଯେମିତି କି- ଚାଉଳ ସେତିକି ମାପ ନେଇକି ତାକୁ ଗୋଟେ ରାତି ଭିଜେଇକି - ଆ ଚାଉଳକୁ ଗୁଣ୍ଡା କରିକି ବିରିକି ବାଟ ଦେଇକି ତା ଦେହରେ ସେ ଆଣଟା ଟିକେ ମଧ୍ୟମ ଧରଣର ବହଳିଆ ହବ। କରିକି ତାପରେ କଦଳୀପତ୍ର ଦେଇକି ଚୁଲିରେ ଆମର ପୋଡ଼ାଯାଏ ଆଉ। ହୁଁ ଖାଲି ପୋଡପିଠା ନୁହଁ ବିଭିନ୍ନ ପ୍ରକାରର - ପିଠା ବି ହୁଏ ଯେମିତି କି କାକରା, ଆରିସା
କାକ
ଆଉ ଏଣ୍ଡୁରୀ ହୁଏ ଆଉ ଟୁଙ୍ଗା ପିଠା ବି ହୁଏ। ହୁଏ ଇଟିଲି ବି ଖାନ୍ ଇଟିଲି ବି ହୁଏ। ଚକୁଳି ହୁଏ ଯାହାର ଯେମିତିକା ପସନ୍ଦ ସେଇ ହିସାବରେ ପିଠା ସବୁ ତିଆରି ହୁଏ ଆଉ।
ତମର ଯୋଉ ସଜବାଜ ପାଇଁ କାଲି ତ ସଜବାଜ କାଲି ସଜବାଜ ସେ ପାଇଁ ସବୁ ଯୋଉ ବିରି ଫିରି ଚୁରା ସରିବନି ନା?
ବିରି ଚୁରା ସରିଲାଣି କାଲି ବିରି ଚାଉଳ ସବୁ ସେଟା ହବ ଆଉ ନଡିଆରେ ନଡିଆ ଆଉ - ଛେନାରେ ପୁର ପ୍ରସ୍ତୁତ ମଧ୍ୟ ହବ ପୁର ପିଠାରେ ଦିଆହେଇକି ହବ।
ହଁ ସେ ଯୋଉ ବିରି ତମ ବିଲ ବିରି ନା କିଣିକି ଆଣିଛ?
ନାଁ ନାଁ ଆମର ଆମ ବିଲରେ ଚାଷ ହେଇଥିଲା।
ଓହୋ ଚାଷ ହୁଏ ତମର କି କି ଚାଷ ହୁଏ?
ଆମର ଚାଷ ହୁଏ ଉଁ ଧାନ ଚାଷ ହୁଏ।
ହଁ।
ଆଉ ବିରି ବି ହୁଏ ମୁଗ ବି ହୁଏ ପନିପରିବା ଚା ଷ ବି ହୁଏ ପୋଟଳ ବି ଚାଷ ଷ ହୁଏ ପୋଟଳ ଆଉ ସାରୁରେ ଚାଷୀ ମାନେ ଅଧିକ - ଉପକୃତ ହୁଅନ୍ତି ଆଉ ପନିପରିବା ଚାଷରେ ବି ବେଶୀ ଉପକୃତ -
ହଁ।
ଆଉ ଛୋଟବେଳେ ରଜରେ
ଆଉ
ମଦ ଟିକେ ଅଧିକ ଥିଲା ନାଇଁ।
ଆ ଛୋଟବେଳେ ସବୁଆଡେ ବୁଲିବାକୁ ଯିବୁ କୋଉଠି କିଏ ଡୋଳି ଲଗେଇଲେ ଖେଳବୁ ପୁ ସମସ୍ତଙ୍କ ଘରେ ବୁଲି ବୁଲିକି ପିଠା ଖାଇବୁ ମାମୁଁ ଘରକୁ ଯିବ ବୁ ଆଉ ଏମିତି ସବୁ ବୁଲାବୁଲି ଭଲସେ କରନ୍ତି ଏବେ ଆଉ କୁଆଡେ ଯିବୁ ଘରେ ଘରେ ସବୁବେଳେ ଆ
ଛୋଟବେଳେ ଖରା ଛୁଟି ହେଇଯାଏ ସେଇ ଖରା ଛୁଟି ମଝିରେ ତ ରଜ ପଡେ ଖରା ଛୁଟିରେ ବେଶୀ ମାନେ ମାମୁଁ ଘରକୁ ଯାଆନ୍ତି ଆଉ ନା।
ହଁ ମାମୁଁ ଘରକୁ ବେଶୀ ବୁଲିବାକୁ ଯାଆନ୍ତି ଏବେ ଆଉ ବଡ ହେଇଗଲେଣି ବେଶୀ ଯାଉନୁ ଗାଁରେ ଯାହା ଟିକେ ଦୋଳି ଫୋଳି ଖେଳିବୁ ଆଉ। ଆମର ବଣୁଆ ଡୋଳି ଲାଗେ।
ଏ ସ୍ମୃତି ହେଇକି ମନେ ଅଛି ଆଉ।
ହଁ ହଁ। ଆ ବୋ ଯୋଉ କଣ ଦୋଳି ଆମର ବଣୁଆ ଡୋଳି ଲାଗେ ଚାରିଟା ବାଁଶ୍ ରେ ଖିଲ ହୁଏ ଆ ତା ଦେହେରେ ପଟା ପଡିକି ଆମେ ସବୁ ଏବେ ଡୋଳିରେ ସଜଉଚୁ। ସଜେଇକି ଦୋଳି ଲଗଉଛୁ।
ଆଛା।
ଡୋଳି ଲଗା ହୁଏ, ତାପରେ ଛୁଆ ମାନେ ବହୁତ ଗାଁ ରୁ ଆମ ଗାଁରୁ ବାହାରୁ ବି ଆସିକି ଖେଳନ୍ତି।
ହୁଁ ଆଗରୁ ତ କି କି ଖେଳ ହୁଏ କହିଲୁ? ପୁଚି ଖେଳ ହୁଏ ନା କି? ଆଉ ଲୋଚ କାଳି
ହଁ ପୁଚି ଖେଳ ହୁଏ, କବାଡି ଖେଳନ୍ତି ପୁଅ ପିଲାମାନେ। ଆଉ ଝିଅ ପିଲାମାନେ ବି ଝିଅ ପିଲାମାନେ ପୁଚି ଆଉ, କିତି କିତି ଖେଳନ୍ତି। ଆଉ ଆଉ କଣ ଲୁଡୁ ଆଉ ବୁଢ଼ୀ ବୁଢା ବୁଢୀ ମାନେ ସବୁ ତାସ୍ ଖେଳନ୍ତି ଆଉ, ଏଇସବୁ ଖେଳ ଖେଳନ୍ତି ଆଉ। ମାନେ ସବୁ କାମ ବି କାମ ବି କରନ୍ତିନି କେହି।
ହଁ ଅ
ଆଜି କଁ କହିଲ?
ମୁଁ କହିଲି ରଦ ପାନ କଥା ମନେ ଅଛି ନା?
ହଁ ରଜରେ ପାନ ଖାଆନ୍ତି।
ଖିଆ ପିଆ କଲୁ।
ପାନ ପାନରେ ପାନ ଆଉ ହଉଛି ଚୂନ ଆଉ ଖଇର। ଆଉ ଗୁଆ ଯିଏ ଧଣିଆ ଯିଏ ଧଣିଆ ଖାଇବ, ସାଧା ପାନରେ ଧଣିଆ ଦେବେ ଆଉ ଖାଇବ ହଁ କଢା ସେମାନେ ଅଲଗା ତାଙ୍କର ଫକିରା ଗୁଣ୍ଡି ଦେବକି ଖାଇବେ ଆଉ।
ହୁଁ ଏବେ ତ ରଜପାନର ଦୋକାନ ପୁରା ରାସ୍ତା ସବୁଠି ଫିଲ୍ଅପ୍।
ହଁ ଏବେ ରଜ ପାନ ରେ ବହୁତ ପ୍ରକାର ଜିନିଷ ପଡୁଛି। ନାଲା, ନେଳିଆ ମସଲା ଆଉ। ଏମିତି ସବୁ ବହୁତ ଗୁଡେ ଜିନିଷ ପଡୁଛି ଏବେ ଆଉ ଆଗ ପାନ ଆଉ ଏବେ ନାଇଁ ଏବେ ସବୁ ଦୋକାନ ରେ ବିକ୍ରି ହଉଛି, ଆଗରୁ ସବୁ ଘରେ ପାନ ମାନେ ଭାଙ୍ଗିକି ଖାଆନ୍ତି ସମସ୍ତେ ବାଣ୍ଟନ୍ତି ବି। ଏବେ ଆଉ କେହି ବାଣ୍ଟୁନାହାଁନ୍ତି।
ହଁ ଅ
ହଁ ହଁ ଏଆ
ଆଉ ରଜର ସ୍ମୃତି ତୋର ସବୁ କଣ ମନେ ଅଛି କହ?
ଆମେ ଛୋଟବେଳେଆ ରଜରେ ହଁ ଆମେ ଛୋଟବେଳେ ରଜରେ ସକାଳୁ ଉଠିବୁ, ଉଠିକି ମାନେ ତା ପୂର୍ବ, ପୂର୍ବ ଦିନରୁ କି ତା ତା ଆଗରୁ ଆହୁରି ଡ୍ରେସ୍ ବାପାଙ୍କୁ କକ ଖଲି ଡ୍ରେ ଆଣମୁ ଡ୍ରେସ ଆଣମୁ କକି ଡ୍ରେସ ଫ୍ରେସ୍ ନେଇ ଆସି ତୁ ଚୁଡ଼ି ନେଲପୋଲିସ ଆଉ ହଉଛି ମେହେନ୍ଦୀ, ଆଉ ଯାହା ସବୁ ଲଗାହବା ପାଇଁ ସବୁ ଜିନିଷ, ରଙ୍ଗ ନା ଅଳତା। ହଁ ଏଇଗୁଡା ସବୁ ନେଇ ଆସିଥିବୁ ସବୁ, ଆଣିକି ରଖ ଖଛି ମୁ ରଜ ଦିନ ସକାଳୁ ଉଠିମୁ ତ ଗାଧେଇମୁ। ହଳଦୀ ଲଗେଇକି ଗାଧାନ୍ତି, ମୁଣ୍ଡ ସଫା କରିବୁ, ଗା ଗାଧେଇବୁ, ଗାଧେଇ ସାରିଲା ପରେ, ଗାଧି ସାରିଲା ପରେ ତା ତା ନୂଆ ଡ୍ରେସ ପିନ୍ଧି ମୁଁ ଠାକୁର କତିକିି ଯାଆନ୍ତି ବି ସମସ୍ତେ, ଠାକୁର କତିରୁ ଆସିକି ପିଠାପଣା ଖାଇକି, ତାପରେ ଦୋଳି ଖେଳିବାକୁ ଯିବୁ। ସାଙ୍ଗ ଦୋଳି ଖେଳିକି ଆସିକି ସାଙ୍ଗମାନେେ ଗୋଟେ ଜାଗାରେ ଦୋଳି ଖେଳିବୁ, ଦୋଳି ଖେଳି ସାରିକି ସମସ୍ତେ ତାଙ୍କର ଜଣେ ଜଣିକା ଘରକୁ ଯିବୁ। ଘରକୁ ଯାଇକି ସେଠି ପିଠାପଣା ଖାଇକି ଆସିବୁ, ହଁ ସାଙ୍ଗ ମାନଙ୍କ ଘରକୁ ଯିବୁ। ବୁଲିିବାଲିକି ଆସିକି ସାଙ୍ଗ ମାନଙ୍କ ଘରେ ବୁଲି ବୁଲିକି ତାପରେ, ତାପରେ ଘରକୁ ଆସିବୁ। ଦିନ ସାରା ବୁଲିଥିବୁ ଘରେ ପାଟି ଶୁଣିବୁ- ତାପରେ ପୁଣି ଚାରିଟା ବେଳେ ହବ ପୁଣି ଜୀମୂ ଦୋଳି ଖେଳିିବାକୁ। ତିନ, ପାଞ୍ଚ ଦିନ ପୁରା ବୁଲିବୁ ରଜ ଯାହା, ରଜ ବୁଲି ବୁଲି ତାପରେ ତ ରଜ ପରେ ତ ସ୍କୁଲ ଖୋଲା ହେଇଯାଏ, ତାପରେ ସ୍କୁଲ ଯିବୁ ତାପରେ କିଏ କଣ କଲା, କୁଆଡେ ଯାଇଥିଲା ଅ କୋଉଠିି କିଏ କାହା ମାମୁଁ ଘରୁ ଯାଇଥିଲା କି କାହା ମାଉସୀ ଘର ଯାଇଥିଲା ସବୁ ସ୍କୁଲ ରେ କଥାବାର୍ତାବ ହବୁ, ମୁଁ ଏଠିକି ଯାଇଥିବି, ମୁଁ ସେଠିକି ଯାଇଥିବି, ଏମିତି ସବୁ କଥା ହେମୁଁ, ଆଉ କିଏ କୋଉ ପିଠା ପଣା ଖାଇଲା, ସେ ପି କଥା ମୁଁ। ଏଇ ସବୁ କଥା ହେଇ ସାରିଲା ପରେ ଆମେ ସ୍କୁଲ ତାପରେ ତ ସ୍କୁଲ ଯିବୁ ସ୍କୁଲ ତାପରେ ସଇଲା ତାପରେ ଏବେ ଆଉ ଆଗ ଭଳି ରଜ ନାହିଁ।
ବ ହଁ ଛୋଟା ବେଳ ରଜ ଏବେ ଆଉ ପାଳନ ହଉନି। ଏବେ ହଉଛି। କିନ୍ତୁ ତା ପରିମାଣରେ ଏବେ କମି ଗଲାଣି ଆଉ।
ହଁ ହଁ। ଏବେ ଆଉ ବେଶୀ କିଛି ଭଲ ଲାଗୁନି। ଯାହା ଘରେ ପିଠାପଣା ଖାଇବୁ ଘରେ ବସିବୁ ସଇଲା
ହଁ ଏବେ ତ ମାନେ କହିଲ ଯୁଗ ହେଇଗଲାଣି ଲୋକମାନେ ଏ ଆଉ ବା ଘରକୁ ଯାତାୟାତ କରୁନାହାନ୍ତି, ସବୁ ପ୍ରାୟ ଘରେ କାହା ଘରକୁ କେହି ଯାଉନାହାନ୍ତି। ଆଗୁ
ହଁ।
ପିଠାପଣା ରାଁରେ ମଣ୍ଟା ହଉଥିଲା
ହଁ ହଁ ପିଠାପଣା ବଣ୍ଟା ହଉଥିଲା ସମସ୍ତେ ମିଶିକି ଗୋଟେ ଜାଗାରେ ଖାଆନ୍ତି ସମସ୍ତେ ସମସ୍ତଙ୍କ ଘରକୁ ଯାଇକି ବି ବୁଲି ବୁଲି ପିଠା ଖାଆନ୍ତି ସବୁ ପ୍ରକାର ପିଠା ପିଠା ଯୋଉମାନେ କରିଥାନ୍ତି ଯୋଉ ଆରିଷା ପିଠା, ପୋଡ ପିଠା, ଇଟିଲି ଘୁଗୁନି ବି କରନ୍ତି ଆଉ ଆଉ ଯୋଉମାନେ, ଆଉଁ-କରିକି ଖଥାଆନ୍ତି, ଆଉ। ସୁଜି ପତ୍ର ମିିଠା କଣ କହିଲ?
ମୁଁ କହିଲିମି ଆମିଷ ବାର ରେ ବି ଆମିଷ ହୁଏ, ନିରାମିଷ
ଆ ହଁ ଆମିଷ ବାରରେ ହୁଏ, ହୁଏ ଆମିଷ। ମାଂସ କରିକି କି ମାଛ ଖାଆନ୍ତି। କାଟିଦିଅ ଝିଅ କୁ ଦିଅ ମୋବାଇଲ୍।
ହ
ହୁଁ ହୁଁ